ହ୍ୟାଲୋ
ହଁ କହ।
କଣ ଖାଇବା ସରିଲାଣି?
ହଁ ବା ଖାଇବା ସରିଲାଣି ଆଉ।
କଣ ଖାଇଲ?
ଖାଇଲୁ ଏଇ କରିଥିଲି କଣ କହିଲୁ ବୁଟ, ଆଳୁ, ମାଛ ମୁଣ୍ଡ ଆଉ ନାଞ୍ଜ ପ କେଇକିି କରିଥିଲୁ ଗୋଟେ ତରକାରୀ।
ହଁ
ହଁ ସେଇଆକୁ ଖାଇଲୁ ଆଉ।
କେମିତି କଲୁ ତିଆରି ବା?
କେମିତି କଲି କଣ। ସେ ତ ବୁଟ ଆଳୁକୁ ଆଗ ସିଟି ମାରି ଦେଇଥିଲି ପ୍ରେସରରେ।
ହୁଁ
ହୁଁ ସେ ଭାକୁର ମୁଣ୍ଡ ତା ସେ ପୁରା ବଡ ମୁଣ୍ଡଟା। ଆ ଆଉ ମୁଁ କହିଲି ଏ ତ କଣ କରିବା ସବୁବେଳେ ତ ତରକାରୀ ହଉଛି। ଆଜି କଣ କଲି ନା ତାକୁ ମସଲା ପକେଇକି ବୁଟ ଆଳୁ ଦେଇକି ସେ ମଣ୍ଡକୁ ଛେଚଡ଼ା କରିଦେଲି। ସେଥିପାଇଁ ଆଗତେ ଆ ତୁ ସିଖିନୁ କି?
ମୁଁ ଜାଣିନି ତୁ ଭଲଠୁ ରୋଷେଇ କରଉ କଣ କେମିତି କଲୁ ଟିକେ କହ କରିବା କେବେ ଆଉ।
ହଁ ଫାଷ୍ଟ କଣ କରିବୁ ତ ମାଛ ଭାଜି ସାରିଲୁ। ହେଲା କି ତାପରେ ତେଲ ପକେଇବୁ ଆ ପିଆଜ ଦବୁ। ହୁଁ ପିଆଜ ଦବୁ ଯୋଉ ଅଦା ରସୁଣ ର ପେଷ୍ଟ କରିଥିବୁ
ହଁ
ଅଦା ରସୁଣ କାଠ ମସଲା ଟିକେ ପକେଇକି ପେଷ୍ଟ କରିଥବୁ ପିଆଜ ଟିକେ ଭାଜି ହେଲା ପରେ ଅଦା ରସୁଣ ପେଷ୍ଟ ଦେଲୁ ତାପରେ ତାକୁ ଟିକେ ବହୁତ ସମୟ କଷିବୁ ତାପରେ ଟମାଟୋ ପକେଇବୁ ଟମାଟୋ ପକେଇବୁ ହେଲା ଆଉ ଉ ଲଙ୍କାଗୁଣ୍ଡ ଚିକେନ ମସଲା ଟିକେ ଆଉ ହଳଦୀ ଗୁଣ୍ଡ ଉଁ ଲୁଣ ଆଉ ଗରମ ମସଲା ଟିକେ ଦେଇକି ତାକୁଟିକେ କଷିବୁ କଷିବୁ ଆଡେ ତ ପ୍ରେସରରେ ଟି ବାରାଇଥିବ ଅଧିକ ସିଟି ଦବନି ଦବୁନି କାହିଁ କହିଲୁ ବୁଟ ଟା ଫି ଟି ଗଲେ ଭଲ ଲାଗିବନି ଟିକେ ଗୋଟା ଗୋଟା ରହିବ ଆଉ ତାପରେ ତା ବହୁତ ସମୟ ଟିକେ କଷେଇକି ମାଛ ଟା ପକେଇ ଦଉ ମାଛ ମୁଣ୍ଡ ଆଉ ମୁଁ ଲାଞ୍ଜ ପକେଇଥିଲି।
ହୁଁ
ଲଞ୍ଜ କକୁ ପୁରା ଛେଚେଡା କରିଦବୁ ପୁରା ହେଲା କଷିଦବୁ ଟିକେ।
ହଁ।
କଷିଦବୁ ତାପରେ ବୁଟା ଆଳୁ, ତା ଦେହରେ ସିଟି ମାର୍ ଥିବଣି ପକେଇ ଦବୁ। ପକେଇ ସାରିଲା ପରେ ଗ ସେ ଟିକେ ଫୁଟେଇବାକୁ ଛାଡିଦବ ଅଳ୍ପ ସମୟ।
ହଁ।
ପାଣି ଦେଇକି ଫୁଟେଇବାକୁ ଛାଡିଦବୁ ତାପରେ କଣ ହବ ନା ଗର ଲାଷ୍ଟ ଓଲେଇଲା ବେଳକୁ ଗରମ ମସଲା ଗୋଟେ ଧନିଆ ପତ୍ର ଦେଲେ ବାସ ବାଶ୍ନା ଟା ଟିକେ ଭଲ ହବ ଆଉ। ହଁ ଧନିଆ ପତ୍ର ଟେ ପକେଇବୁ ଆଉ ଖାଇବୁ ବଢିଆ ଲାଗିବ ସେଇଟା।
ହଁ ଆଇଠେ ତ ଧନିଆ ପତ୍ର ସିଝିନ ନାହିଁ। ଏଇ ହାଟରୁ ଆଣିକିରି ରଖିକିରି ଖାଉଛ ଫ୍ରିଜ ରେ ନା?
ହଁ ହଁ ହାଟରୁ ଆଣିକିରି ଖାଉଛୁ। ଆମର ଏ ବି ଛତା ଉପରେ କରିଛୁ ଯୋଉ ଗୋଟେ ମାଟିରେ ହଁ, ହଁ କୁଣ୍ଡିଆ ରେ ସେ ମଞ୍ଜି ବୁଣି ଦେଇଛୁ। ଆମର ଧନିଆ ପତ୍ର ହଁ ଧନିଆ ମଞ୍ଜି ଥିଲା ତ ମଣେ ଦେଇଛୁ ସେ ଆମେ ଘରେ ସମସ୍ତେ ଧନିଆ ଭଲ ପାଆନ୍ତି ତ ଧନିଆ ପତ୍ର
ହଁ।
ସବୁ ଖାଇବାରେ ଆମର ଧନିଆ ପତ୍ର ପଡେ।
ଏସ ଭଲ ହେଇଛି, ଗଛ ଭଲ ହେଇଛି।
ହୁଁ, ଗଛ ପୁରା ବଢିଆ ହେଇଛି। ମାନେ ପାଣି ପ୍ରାୟ ସଫିସେଣ୍ଟ ପାଇଲା। ତରେ ପରିବା ଚୋପା ମୁଁ ନେଇକି ତା ମଳରେ ସବୁଗୁଡ଼ା ଗଦା କଲି। ଆଉ କମ୍ପୋଷ୍ଟ, ହ
ଟ୍ରେ ଯୋଉ ପଳ ଯୋଉ ଟ୍ରେ ଅ ସେ ସେଇଥିରେ
ନା ସେଇଥିରୁ ନୁହ ଆମର ଗୋଟେ ସିମେଣ୍ଟ ର ଗୋଟେ କୁଣ୍ଡିଆ ହେଇଛି।
ଓହୋ ହ ହଁ।
ସିମେଣ୍ଟର ଗୋଟେ କୁଣ୍ଡିଆ ହେଇଛି ବଡ଼ କୁଣ୍ଡଟେ ସେଇଥିରେ କରିଥିଲୁ ଆଉ।
ଆଉେ ଭଲ ମାନେ ଡେଲିରି ପତ୍ର ଛିଡଉଛ ସେ କଣ??
ହଁ ହଁ ହଁ ଡେଲି ପକଉଛୁ। ତାପରେ ସେ କଣ କହିଲୁ, ତା ଦେରେ ଆମ ଯୋଉ ଗୋବର ଖତ ଟିକେ ଆଣି ଦେଇ ଦଉଛି।
ହଁ।
ହଁ ସେଇ ଯୋଗୁ ସେ ଭଲ ହେଲାନା ଆଉ।
ହଁ।
ହୁଁଉଁ।
ଡେଲି ପାଣି ଖାଇନୁ ବା ଖାଇନୁ, ମୁଁ ଆଜି ସେଇ ତ ଚିଙ୍ଗୁଡି ମାଛ ସେ ଆସିଥିଲା, ସେମିତି ଘାଣ୍ଟ ଟିକେ କରିଥିଲୁ ଆଉ।
ଘାଣ୍ଟ କରିଥିଲୁ?
ହଁ।
ଆଉ ତୁ ଘାଣ୍ଟ କଣ, ମାନେ ଏଇ ହରଡ ଡାଲି ନା ମସୁର ଡାଲି ନା କୋଉଥିରେ କରିଥିଲୁ?
ନାଇଁ ହରଡ଼ ଡାଲି ହରଡ଼, କଖାରୁ, ଆଳୁ।
ଓହୋ ଦେଶୀ ଆଳୁ ସରୁରା ପକାଉନୁ ବୋଧେ।
ସାରୁ ପକେଇଥିଲି ଦେଶୀ ଆଳୁ ନଥିଲା।
ଓହୋ।
ସାରୁ ପକେଇଥିଲି।
ହଁ ହଉ କେମିତି କଣ ବନେଇଲୁ?
ଆ ମୁଁ ମୁଁ ସେମିତି, ଆମର ତ ତମର ଗ୍ୟାସ୍ ରୋଷେଇ ଆମର ତ ଚୁଲି ରୋଷେଇ ଆଉ।
ହଁ ଚୁଲି ରୋଷେଇ ହଉ ବା, ଚୁଲି ରୋଷେଇ ବେଶୀ ଟେଷ୍ଟ।
ଚୁଲିର ତ ରୋଷେଇ ଆଉ ଗାଁହଲି କଥା ଜାଳ ତ ଇଏ। ଗ୍ୟାସ ର ତ ଯୋଉ ରେଟ ହେଲା ଏଇ ଆଉ। ଆଉ ଜାଳ ତ ଆଡେ ବାରିରେ ସପିସେଣ୍ଟ ଜା ଗଛ ଅଛି। ଜାଳ ତ ସପିସେଣ୍ଟ ଆଉ।
ଗ୍ୟାସ କଥା କହୁଚୁ, ଗ୍ୟାସ ଆମକୁ ବି ମାନେ ପଇଁଚାଳିଶ ଦିନ ପରେ ମିଳୁଛି। ଆଉ ଆମେ ବି ଡରୁଚୁ। ଚଲେଇବା ପାଇଁ ଗ୍ୟାସ, ଏତେ ଆଇଟମ ଆଉ କରୁନୁ। ଗୋଟେ ଦିଟା ଆଇଟମ ରେ ଚଳେଇ ଦଉଛୁ ଆଉ।
ଆମର ଚୁଲି ରୋଷେଇ ସବୁବେଳେ।
ହୁଁ ଭଲ ଆଉ। ଜାଳଣୀ କାଠ ବୋଧେ ତମ ବାରିରେ ମିଳେ।
ହଁ ଜାଳେଣି କାଠ ଏ ଯୋଉ ବାଉଁଶ ଝଟା ହଁ ଇଏ। ପତ୍ର ନଡିଆ ଗଛ ବି ଆମର। ଆଠ ସାତ ଆଠଟା ନଡିଆ ଗଛ ଆମ ବାରିରେ ଅଛି। ଚାକୁଣ୍ଡା ଗଛ ଅଛି ସବୁ ଡାଳିଆ କଟା ହେଇ ଥିଲା ତା ଡାଙ୍ଗି ଆଉ ତ ନଡ଼ିଆ ପତ୍ର ନଡ଼ିଆ ଡାଙ୍ଗ କତା ଯୋଉ ଫ ନଡ଼ିଆ କତା। ସଡ଼େଇ ସିଏ ସବୁ ଜାଳ ବହୁତ, ଆଉ ଗ୍ୟାସ୍ କାଇଁ ଆଉ ରୋଷେଇ କରିବୁ। ଚୁଲିରେ ରୋଷେଇ କରେ ଗ୍ୟାସ୍ ଇମର୍ଜେନ୍ସି ପାଇଁ ଗ୍ୟାସ୍ ଆଉ।
ହଁ ହଁ। ଆଉ ଚୁଲିରେ ଘାଣ୍ଟ ଟି ବଢିଆ ହେଇଥିବ।
ହଁ।
କୋଉ ମାଛରେ କଲୁ କି?
ଚିଙ୍ଗୁଡି ମାଛ ଆଣିଥିଲେ, ମୁଁ କହିଲି ଆଜି ଚିଙ୍ଗୁଡ଼ି ଆଣେ ଘାଣ୍ଟ କରିବା।
ଓ ହଁ ହଁ।
ମୁଢ଼ି ଘାଣ୍ଟ ହଁ। ତୁ ତ ଯୋଉ ମୁଗ ଡାଲି କରଉ, ମୋ ପୁଅ ତ ସବୁବେଳେ ମୁଗ ଡ଼ାଲି ଖାଇବା ପାଇଁ ସେମିତି ମୁଗ ଡାଲି କର।
ଆରେ ସିଏ ବା ଏଦିନ ଆସିଥିଲା, ମୁଁ କୋଳଥ ଡାଲି କରିଥିଲି। ମୁଁ କହିଲି ସେଇ ମୁଗ ଡାଲି ଭଳିଆ କରିଥିଲି। ମୁଁ କହିଲି ଆରେ ସେ ଖାଇଥାନ୍ତା ଦେଖ ଖିଲାକୁ, ମୁଁ ସୁମାକୁ ପଚାରିଲୁ ସେ କହିଲା ସେ ପଳେଇଲାଣି।
ମତେ ସବୁବେଳେ କହିବ ତୁ ଲକ୍ଷ୍ମୀ ଦେଇ ଯେମିତି ମୁଗ ଡାଲି କରୁଛି। ସେ ବା ଆସିଛି ଅ କଲେ ଏବେ ଆଡମିଶନ୍ ହେଲେ ଫେର ତ ଯିବ। ହ ଆଜିିବା ମୁଗ ଭାଜି ତା ପାଇଁ ରଗଡିଛି ଯେ, ମ ହରଡ଼ ଡାଲି ଜମା ଖାଉନି। ତାର ମୁଗ ହେଲା ପ୍ରିୟ, ସେ ସବୁବେଳେ କହୁଛି ମୋ ପାଇଁ ତୁ ମୁଗ ଡାଲି ନହେଲେ ଡାଲମା ଯାହା କର ତୁ ହରଡ ଡାଲି ଜମା କର ନା।
ମୁଗ ଡ଼ାଲି ଟିକେ ଖଟା ମିଠା ଦେଇ କରିଦେଉନୁ ତାକୁ ଭଲ ଲାଗିବ।
ଯେ କେ କଲେ ନହେଲେ ଡାଲମା ବି କଲେ, ସେ ଜମା ମୁଗ ଡାଲି ଛାଡେନି ମୁଗ ଖାଇବାକୁ ବହୁତ ଭଲ ପାଏ।
ହୁଁ ମୁଗ ଡାଲି ଭଲ ନା ସେଥିରେ ଭଲ ଭିଟାମିନ।
ମୁଁ ବା ସେଇ ରହିବା ଯାକେ ତାର ଆଡମିସନ ହବ ଆଡମିସନ ଗଲେ ଗଲେ ହଷ୍ଟେଲ ପଳେଇବ ଯେ ମୁଁ ଆଜି ଭାଜିଲି ମୁଁ କହିଲି ନାଇଁ ସିଏ ଥବା ଯାକେ ତାର ମୁଗ ଡାଲି ହଉ ଖାଇବ ସବୁବେଳେ ଆଉ।
ହଁ ଆମ ଆଡେ ଦେଖେ ସ କୁଣିଆ ଆସିଲେ ଆମେ ହରଡ ଡାଲି ଦଉଛେ। ନାଇଁ କୁଣିଆ ଆସିବେ ମୁଗ ଡାଲି କଣ କରିବା ହରଡ ଡାଲି ଦବା। କିନ୍ତୁ ମାନେ ଆମ ଯୋଉ ଆମ ଏରିଆ ସବୁ ଢେଙ୍କାନାଳ ଯାଜପୁର ସେମାନେ ସବୁ କଣ କହିଲୁ ଅ କୁଣିଆ ଗଲେ ମୁଗ ଡାଲି କରିବେ। କହିବେ କୁଣିଆ ଆସିଛନ୍ତି।
ଏବେ ଇଏ ହଉଛି ନା ଆଗରୁ ଭୋଜି ହଉଥିଲା ବି ଯୋଉ ଆମର ବିବାଘର ଯୋଉ ଭୋ ଭୋଜି ଦିଆ ହୋଇ ହଁ ଖିଆ ହେବା ପାଇଁ ଆଗେ ଆଗରୁ ମୁଗ ଡାଲି ଭାତ ହଉଥିଲା ତା ସନ୍ତ ମୁଗ ଡାଲି ହଉଥିଲା। ମୁଁ ବି ମୋ ଛୋଟ ବେଳେ ଖାଇଛି ବଢିଆ ଟେଷ୍ଟି ଲାଗେ ସେ ଡାଲି କାଲି ପ୍ଲେନ ମୁଗ ଡାଲି ହବ ତାପରେ ମାଛ ଘାଣ୍ଟ ହବ ଖଟା ହବ। ଆଉ କ୍ଷୀରି ଆଉ ଆଉ ଆଗ ମୁଗ ଡାଲି ଟା ସେ ଡାଲି ଏତେ ସୁନ୍ଦର ଟେଷ୍ଟ ଲାଗେ ମତେ ସେ ଡାଲି ବହୁତ ଭଲ।
ଓହୋ ଆଗରୁ ଭୋଜିରେ ଏଇଟା ହଉଥିଲା ନା।
ଆଗରୁ ପୁରା ଥିଲା ତାର ଇଏ ଯେ ମୁଗ ଡାଲି। ମେନ ମୁଗ ଡାଲି ମୁଁ ବି ଖାଇଛି ମୋ ଛୋଟବେଳେରେ ବି ମୁଁ କେତେ ଜାଗାରେ ଖାଇଛି ମୁଗଡାଲି ଏବେ ସେଟା ଉଠ ଠିଗଲା ଆଉ କରୁନାହାନ୍ତି।
ଆଚ୍ଛା ଆଚ୍ଛା।
ମୁଗରେ ବୋହୁତୁ ଭିଟାମିନ୍ ନା ଆଉ ଆଉ
ସି ଡାଲି ଟା ଆମର ବାରିରେ ଅମଳ ହେଲା ବିଲରେ ଆମର ନିଜର ଅମଳ ହେଲା ଏଇଟା।
ଏଥିରେ ବିନା ସାର ମସଲା କିଛି ନାହିଁ ସାର ନାହିଁ ଏ ନାହିଁ ଦେହ ପାଇଁ ମୁଗ ଟା ବୋହୁତ ଭଲ ଏବେ ସିନା ଲୋକ ଖାଉନାହାନ୍ତି ଦେଖେଇ ହୋଉଚନ୍ତି ଆମେ ହରଡ଼ ଖାଉଚୁ।
ହୁଁ।
ପଇସା ବାଲା ଲୋକୋଟିକେ କୋହୁଛନ୍ତି ଆମେ ମୁଗ କିଏ ଖାଇବ ହରଡ଼ ଖାଇ
ହୁଁ ହୁଁ କିନ୍ତୁ ମୁଗ ଡାଲି ଟା ଖାଇବା ଉଚିତ୍।
ହଁ ଡକ୍ଟର କୋହୁଚି ହୁଁ ଡକ୍ କ୍ଟର ବି ଏବେ କହୁଛନ୍ତି ଛୋଟୋ ପିଲାଙ୍କୁ ମୁଗ ଦେଲେ ତାଙ୍କର ହାଇଟି ହବ। ମୁଗରେ ରହୁଚି ଏ ଆଉ ତମେ ଯୋଉ ଛୋ ଛୋଟୋ ଯୋଉ ପିଲା ସିଝା ଖାଉଛନ୍ତି ମୁଗ ଦିଅ। ଆଉ ସଖାଳୁକୁ ବି ଛୁଆଙ୍କୁ ଖାଲି ପେଟରେ ମୁଗ ଜା ମୁଗଟା ବି ଖାଇବାଟା ଭଲ ଗଜାମୁଗ ସ ଖାଳୁ ସଖାଳୁ ଖାଲି ପେଟରେ ଆଗ ଗଯା ମୁଗ ଖାଇବଟା ସେଟା ବି ଭଲ।
ହୁଁ ଗଜା ମୁଗ ଆଉ ଗଜା ବୁଟ ଖାଇଲେ ବି ପୁରା ମା ମସ୍ତିଷ୍କ ତମର ଛୋଟୋ ଛୁଆଙ୍କର ମା ମାନେ ବେ ବ୍ରେନ୍ ଡେଭଲପମେଣ୍ଟ ହୁଏ।
ମୁଗର ବହୁତୁ ମୁଗ ମତେ କାଇଁ ସଜନା ପ ପତ୍ର ଶାଗ ମୁଗ ପକେଇକିରି ସଜନା ପତ୍ର ଭାଜିବ ସିଏ ଶାଗ ବୋହୁତୁ ଟେଷ୍ ଷ୍ଟି ନଡିଆ ଟିକେ ପକେଇଦବ ଆମ ପୁଅ ଲୁବୁ ଆମର ବୋହୁତୁ ଭଲ ପାଏ ସିଏ ସଜନା ପତ୍ର ମା ତ ମୁଗ ପକେଇକିରି କର ଆମର ଖାଇବା ପଖାଳ।
ହୁଁ ତ ସେ ମୁଗରେ ସହିତ ଭଲ ଲାଗେ ସଜନା ମୁଗ।
ସଜନା ମୁଗ ଭଲ ଲାଗେଇନି ମୁଗ ଚଟଣି କରିଦେଲେ।
ସଜନା ଛୁଇଁ ତମ ବାଡ଼ିରେ ହେଇନି।
ନାଇଁ ପା ଆମର ପା ମାଙ୍କଡ ଭାଙ୍ଗିଦେଲା ସବୁ ଡାଳ ଆଉ ହୋଉନି ପା।
ଆଉ ତାକୁ ବି ମୁଗ ଚଟଣୀ ଟିକେ କରିଦବ ମୁଗ ଧୋଇକିରି ଆଁ ଜିରା ଲ ଯୋଉ ରସୁଣ ଲଙ୍କା ଦେଇକି ଟିକେ ବାଟିଦବ। ଭଲ କି ଟିକେ ସୋରିଷ ତେଲ ପକେଇ ଦେଲେ ସିଏ ଗ ଆଉ କିଛି ଖୋଜିବନି ମୁଗ ଚଟଣୀ ନଗେଇ ପଖାଳ ଖାଇବ।
ଆଚ୍ଛା ଆଚ୍ଛା। ଆ ଯୋଉ ଅହଁ ମୁଗ ଚଟଣୀ ଟା ବି ତ ବଢ଼ିଆ ବନାଅ ନା ଆଉ ଯୋଉ ସଜନା ଫୁଲରେ ତୁ ଆଣିକି ଯେତୋବୋଳେ ମାଙ୍କଡ଼ ଭାଙ୍ଗିଦେଲେ ସେ ଯୋଉ ସଜନା ଫୁଲରେ ଆଣିକି କିଛି ଆଇଟମ୍ କରି ଖାଇଲୁନି ଭାଜିକି ଖାଆନ୍ତି ନା କଁ ପା ତାକୁ।
ଫୁଲ ହେଇ ନଥିଲା।
କଁ କହିଲୁ?
ଫୁ ଫୁଲ ଧରି ନଥିଲା ବା ଫୁଲ ଆମର ସେ ସଜନା କାଇଁ ଫଳୁନି ସେ ସେତିକିବେଳେ ଆଁ ଅଳ୍ପ ଛୁଇଁ ହେଇଥେଲା ଏଥର ଯୋଉ ଭାଙ୍ଗି ଦେଇଚନ୍ତି ହଁ ରାଇ ଫୁଲରେ ବି ରାଇ କରିପାରିବ ନଲେ ଆଳୁ ପକେଇ ଭାଜିଲେ ବି ଭଲ ଲାଗିବ। ନହେଲେ ମସଲା ଦେଇକିରି ବି ଫୁଲ ରାଇ କଲେ ବି ଭଲ ଲାଗେ।
ହୁଁ ସଜନା ଗୋଟେ ଏମିତି ତା ପତ୍ର ଖାଇବ ଫଳ ଖାଇବ ଫୁଲ ଖାଇବ ସବୁ ଖାଇହବ।
ସଜନା ତ ପତ୍ର ଖାଇଲେ ତମର ମ ଯୋଉ ବ୍ଲଡପେସର ଡକ୍ଟର କୋହୁଚି ବ୍ଲଡପେସର ପାଇଁ ସଜନା ପତର ନୀତି ବାଟିକିରି ଖାଅ ନହେଲେ ସଜନା ପତର
ହଁ ଆମର ବି ଏଠି ଟ୍ରେନିଙ୍ଗି ଦିଆ ହୋଉଥୁଲା ଯେ ତମେ ମାନେ କଁ କହିଲ ଯାହା ହେଲେ ତମେ ତ ଡେଲ୍ଲୀ ଆଉ ଶାଗ ଭାଜିପାରିବନି। କହୁଥିଲେ। ଆଉ ତମେ କଣ କରିବ ଯଦି ଡାଲି ବି କରୁ ଚ, ଦି ଡାଳ ସଜନା ପତ୍ର ଆଣି ପକେଇବ। ହେଲା କିି। ଯେମତି ଡେଲି ତମ ଶାଗ ଟା ତମ ପେଟ ଭିତରକୁ ଯିବ।
ହଁ।
ହଁ। ମାନେ ଡେଲି ତମେ ଇଏ କରିବ। ସଜନା ଶାଗ ଡାଲି ଯୋଉ କରୁଚ ସେଇଥିରେ ଆଣି ପକେଇ ଦବ ହଁ।
ସଜନା ପତ୍ର ଡାଲି ଭଲ ସଜନା ପତ୍ର ଟା ସବୁ ଦେହ ପାଇଁ ସବୁଠୁ ବଢିଆ।
ହୁଁ।
ପ୍ରେସର୍ ବ୍ଲଡ଼ ବି ପି ପାଇଁ ସଜନା ପତ୍ର ଆଗ। ଆଉ ଲୋକ ସିନା ଖାଉନାହାନ୍ତି ଏଇ ସାର ମସଲା ଖାଇକିରି ସବୁ ବେଶୀ ଦେହରେ ରୋଗ ହଉଚି ନା ଆଉ। ନହେଲେ ଆଗରୁ ଲୋକଙ୍କ ଠେଇ କାହିଁ ରୋଗ ଗ ହଉନଥିଲା ଆଗକାଳ ଲୋକଙ୍କର। କିଛି କଣ ଥିଲା। ଏବେ କାହିଁକି ଏବେ କମ୍ ବୟସ ରୁ ରୋଗ ସବୁ ହଉଚି। ଏବେ ଷ୍ଟୋକ୍ ରେ ଅଧେ ଲୋକ ଇଏ ହଉଚନ୍ତି। ଏଇ ସବୁ ରାସାୟନିକ ସାର ଜିନିଷ ଖାଦ୍ୟ ଖାଇକିରି ଲୋକଙ୍କ ଠେଇ ରୋଗ ଇଏ ହଉଚି।
ହଁ। ଆଗରୁ ଆମ ବାପା ଅଜା ମାନେ ସେମାନେ ସବୁ ମାଣ୍ଡିଆ ଖାଉଥିଲେ ସକାଳୁ। ତାଙ୍କ ଦେହ ସେଥିଲାଗି ଭଲ ରହୁଥିଲା।
ହଁ। ନାଇଁ ଏବେ ଲୋକ ବହୁତ ମାଣ୍ଡିଆ ଖୋଜିକିରି ଖାଇଲେଇ। ମଝିରେ ଟିକେ ଇଏ ହେଇଯାଇଥିଲା। ଏବେ ତ ମୋଦ
ପୁରାତନ ଯୁଗକୁ ଫେରେ ପଳେଇବେ।
ହୁଁ। ଆମର ଯୋଉ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଣ୍ଡିଆ ଚାଷ କଲେ ତାଙ୍କୁ ଏତିକି ସବ୍ ସିଡି ତାଙ୍କ ପାଇଁ ବି ସୁବିଧା ଇଏ କରିଦଉଛନ୍ତି ମଣ୍ଡି ବି ଖୋଲି ଦେଇଛନ୍ତି ମାଣ୍ଡିିଆ ପାଇଁ ଚାଷ କରିବା ପାଇଁ। ତାକୁ ଋଣ ଦିଆ ହଉଚି ମାଣ୍ଡିଆ ଚାଷ କର।
ହୁଁ।
ମାଣ୍ଡିଆ ଉପରେ ସବୁ ଭେରାଇଟି ତିଆରି କରିବା ପାଇଁ କହୁଛନ୍ତି। ଏବେ ବି ଲୋକ ମାଣ୍ଡିଆ ଖାଇବାକୁ ପୁରା ଇଏ ହେଇଗଲେ।
ମୁଁ କହିଲି ଆଉ ତୁ ଖାଇବୁନି କି, ଏତେ ଲେଟ୍ ହେଲାଣିି ଯାଉନୁ ଖାଇବୁ।
ଆସିନାହାନ୍ତି ବା ଭାଇ ସେଆଡେ ଯାଇଛନ୍ତି ଆସିଲେ ଖାଇବୁ ଆଉ।
ଆଉ ଲୁବୁ ଅଛିଟି?
ହଁ।
ଅଁ ଭାଇ ଆସିଲେ ସାଙ୍ଗ ହେଇକି ଖାଇବ ଆଉ।
ହଁ ଟିକେ ଅନେଇଚୁ ଆଉ ଟିକେ ଅପେକ୍ଷା କରିବୁ ନ ଆସିବ ଯଦି ଖା